ମୁଁ କହିଲି କି ଆପଣ ଏବେ ଯୋଉ ଗୋଟେ ବଡ଼ ପେ ପଟିରେ କଣ ନେଇକି ଆସିଲେ?
ଏଇ ଆମ୍ବ
ଆମ୍ବ କଣ କିଣିକି ଆଣିଲେ ନା ଗାଁଆରୁ ଆସିଥିଲା?
ନାଇଁ କିଣା ହେଇକି ଆସିଲା
ଓହୋ ମୁଁ ଏବେ ଆପଣଙ୍କ ଘର ବାଟ ଦେଇକି ଯାଉଥିଲି ଦେଖିଲା ବେଳକୁ ହଉଛି କି ଆପଣ ଗୋଟେ ବଡ ଆପ୍ ପେଟିରେ କଣ ଆଣିଲେ ତାପରେ ଆପଣଙ୍କ ପୁଅ ସେ ପେଟିରୁ ଅଠାଟାକୁ ଛଡ଼େଇ ଦେଲା ପରେ ଆମ୍ବ ଗୁଡ଼ାକ ପେ ତଳେ ପଡିଗଲା ସେଉଠୁ ମୁଁ ଜାଣିଲି କି ଏଇ ପେଟିଟାରେ ଆମ୍ବ ହିଁ ଅଛି ସେଥିପାଇଁ ଆପଣଙ୍କୁ ଫୋନ୍ କରିଥିଲି ସେଇ ଆମ୍ବ ବିଷୟରେ ପଚାରିବାକୁ
ହ ଦୂରରେ ଭଲ ହୁଅନ୍ତା ଫ୍ରିଜ୍ ରେ ରଖିଦେଲେ, ହୁଁ ଏଇରା ଭଲ ଲାଗୁଛି ହଁ ବହୁଛି କୁହ ଏଇ ବା ଆମ୍ବ ଗୁଡ଼ା ସବୁ ବଛା ହଉଛି ତ କିଏ ଭଲ କିଏ ମାଡ଼ ହେଇଗଲା ତ
ଓହୋ ବାଛିଲା ପରେ ବୋଧେ ଆପଣଙ୍କ ପୁତୁରା ନେଇକି ଯିବେ କାହାକୁ ଦେବେ ବୋଧେ
ହଁ ଯିବେ ନେଇକି
ହଁ ସେଇଆ ସେ ସବୁବେଳେ ସେଇଆ ହିଁ କରନ୍ତି, ସେ କଣ କରନ୍ତି ନା ସବୁବେଳେ ବହୁତ ବହୁତ ବସ୍ତେ ବସ୍ତେ ପୁରା ଅଟର ପଛପଟେ ପୁରା ଫୁଲ୍ ଆମ ବନେଇକି ଆସିବେ ତାପରେ ତାଙ୍କ ଘରେ ତାଙ୍କ ବୋଉକୁ ତାଙ୍କ ସ୍ତ୍ରୀକୁ ପିଲାକୁ ଛୁଆକୁ ଭଉଣୀକୁ ବାପାଙ୍କୁ ସମସ୍ତଙ୍କୁ କହିବେ କି ଭଲ ଆମ୍ବ ଗୁଡ଼ାକ ଯୋଉଡ଼ାକ ଅଛି ସେଗୁଡ଼ାକ ର
ହୁଁ
ଅଲଗା କରିବି ଆଉ ଖରାପ ଆମ୍ବ ଗୁଡ଼ାକୁ ବାହାର କରିଦିଅ ସେଇଟା ଆମ ଘରେ ଖାଇବା ଆଉ ବନ୍ଧୁବାନ୍ଧବକୁ ଦବା ହେଲେ ମୁଁ କୁହେ କି ସମସ୍ତେ ଆମର ନିଜର ହେଲେ ଏମିତି କରିବା କଥାଟା କଣ ଠିକ୍? କି ତାପରେ ସେ କହିଲେକି ଦି ପଇସା ଆସିଲେ ସିନା ମୁଁ ସେଇ ନିଜ ଲୋକଙ୍କ ଉପରେ ଖର୍ଚ୍ଚ କରିବି କି ବୁଝିଲେ ତ ଆପଣଙ୍କର ହଁ ମୁଁ ସେଇ କଥା କହୁଥିଲି ଆପଣଙ୍କୁ ଆମ୍ବ ଖାଇବାକୁ ଭଲ ଲାଗେ?
ନା ମ ଏତେଟା ଖାଇବାକୁ ଭଲ ଲାଗେନି ସେମିତି ହେଲେ ଟିକେ ଅଧେ ଖାଇଦେଲି ଗଲା ଏମିତି ଖାଏନି
ଆଚ୍ଛା ଆଚ୍ଛା ଆପଣଙ୍କୁ ଆମ୍ବର ର ଜୁସ୍ ଯୋଉ କରିକି ଖାଆନ୍ତି ଆମ୍ବ ରସ ଭଲ ଲାଗେ?
ବା ଭଲ ଲାଗେ ହଁ
ସେଇଟା ପୁରା ଯୋଉ ଦୋକାନ ରେ ମିଳେ ସେମିତି ପରିକା ଲାଗେ ନା?
ହଁ
ଆ ତା ଦେହରେ ଟିକେ ଆଜିିକାଲି ଚିନିଟା ଦେହ ପାଇଁ ଭଲ ନୁହଁ ନା ସମସ୍ତଙ୍କର ସେ ଯୋଉ ମଧୁମେହ ରୋଗ ହଉଛି। ସମସ୍ତଙ୍କର ସେଇଟା ହେଲେ ବହୁତ ମଣିଷକୁୁ ଦୁର୍ବଳ କରିଦବ। ସେଥିପାଇଁ ଆପଣ ଗୋଟେ କାମ କରିବେ ସେ ଯୋଉ ମାନେ ଆମ୍ବ ରସ ଯେତେବେଳେ ବନାନ ନ୍ତି ତା ଦେହରେ ଟିକେ ଚିନି କମ ପକେଇବେ। ବିଲକୁଲ ପକେଇ ନହେଲେ ବି ଚଳିବ ବୁଝିଲେ?
କମ ପକେଇଲେ ଭଲ ଲାଗିବ।
ନାଇଁ ଚିନି ପକେଇବେନି ଆପଣ ଯଦି ପାରିବେ ଟିକେ ଆଖୁ ରସ ମିଶେଇ ଦେବେ ନହେଲେ ଗୁଡ ହିଁ ମିଶେଇଦେବେ ମିଶିରି ମିଶେଇ ଦେବେ। ସେଇଟା ପେ ପେଟ ପାଇଁ ମଧ୍ୟ ଭଲ ରହିବ ଆଉ ହୋଉଛି ଦେହ ପାଇଁ ବି ଭଲ ରହିବ।
ଆମ୍ବ ଟା ଯୋଉ କଣ ତା ଦେହର ଗ୍ରାଇଣ୍ଡିଙ୍ଗ ହବ ତ
ହଁ ଦେଖନ୍ତୁ ଆମ୍ବର ସେ ଯୋଉ ପ୍ ମାନେ ରସ ଗୁଡାକ ଯୋଉ ଅଛି ତାକୁ କୁହନ୍ତୁ କୋରି ଦେବେ। ଚାମଚରେ କି କୋଉଥିରେ କୋରି ଦେଇକି ହଁ। ଗ୍ରାଇଣ୍ଡର ରେ ପକେଇଦେବେ ବୁଝିଲେ? ତାପରେ ଗ୍ରାଇଣ୍ଡରରେ ହଁ। ଗ୍ରାଇଣ୍ଡରରେ ହିଁ ଚିନି ପକେଇଦବେ ଚିନି ପକେଇଦେବେ ଟିକେ ପାଣି ପକେଇଦେବେ କାରନ ଟିକେ ପାଣିଆ ହେଲେ ଭଲ ଲାଗେ। ପୁରା ବହ ଭଳିଆ ଥିବ ନା। ବୁଝିଲେ?
ହଁ
ସେମିତି ପକେଇଦେବେ କରିବେ। ଆମ ଘରେ ଆପଣ ସେମିତି କରିପାରନ୍ତି। ଏଇଟା ହେଲା ଖାଲି ଆମ୍ବ ରସ। ଆପଣ ଯଦି ଚାହିଁବେ କି ହଉଛି ଅଳ ଅନ୍ୟ ଫଳ ଗୁଡାକ ରସ କରିବା ପାଇଁ ତାହେଲେ ବି ମଧ୍ୟ ଆପଣ କରିପାରିବେ। ଜାଣିଛନ୍ତି ଆପଣ କେବେ ପୁରୀ ଯାଇଛନ୍ତି?
ହଁ ପୁରୀ ଯାଇଛି।
ପୁରୀରେ ଗୋଟେ ଟଙ୍କ ତୋରାଣ ମିଳେ ପିଇଛନ୍ତି?
ହଁ ଅରୁଆ ଚାଉଳରେ ତିଆରି ହେଇଥାଏ।
ହଁ ମାନେ ତୋରାଣୀ ତ ଯେମିତି ଆମ ଘର ମାନଙ୍କରେ ତୋରାଣୀ ସେଠି ସେମିତି ଅଭଡ଼ାରେ ସେଇ ଯୋଉ ତୋରାଣି କରିକି ଆଗରୁ ଅଭଢା ହାଟରେ ସେଟା ବିକ୍ରି କରୁଥିଲେ। ଏବେ ସେଟା ଅଭଡା ହାଟରେ ବନ୍ଦ ହେଇଯାଇଛି। ହେଲେ ଏ ଯୋଉ ବାହାରେ ସବୁ ଏମିତି କରିକି ଦଉଛନ୍ତି ଆପଣ ସେଟା କେବେ ପିଇଛନ୍ତି?
ହଁ ପିଇଛି।
ସେଇଟାକୁ ଆପଣ କେବେ ଘରେ ବନେଇଛନ୍ତି?
ହଁ ଘରେ ଯୋଉ ବନା ହେଇଥିଲା ଯୋଉ ଆମର ପୋଦିନା ପତ୍ର ତୁଳସୀ ପତ୍ର ଆଉ ଯୋଉ ଉ ଏ ଗୁଜୁରାଟ ଫୁଜୁରଟ ପଡିକି ମାନେ ତିଆରି ହେଇଥିଲା ଆଉ।
ହଁ ସେଥିରେ ବି ଦେଖିବେ ଲେମ୍ବୁ ପତ୍ର ବି ପକଉଛନ୍ତି। କାହିଁକିନା ଲେମ୍ବୁ ପତ୍ରର ବା ହଁ ବାସ୍ନା ଟା ସେଥିରେ ରହୁଛି ଯୋଉଥିରେ କି ଲେମ୍ବୁର ର ରସ ଟା କମ ପକେଇଲେ ମଧ୍ୟ ଲେମ୍ବୁ ପତ୍ର ପକେଇଦେଲେ ସେଇଟା ହେଇଯିବ ଆଡଜଷ୍ଟ ବୁଝିଲେ କି ନାଇଁ?
ହୁଁ।
ସେଇଥିପାଇଁ ଲେମ୍ବୁ ପତ୍ର ମଧ୍ୟ ପକାନ୍ତି। ଆଉ ମାନେ କଞ୍ଚା ଲଙ୍କା ମଧ୍ୟ ବୋଧେ ସେଠି ଭାସୁଥିବ ଦେଖିଥିବେ।
ଜିରା ଗୁଣ୍ଡ, ଲଙ୍କା ଗୁଣ୍ଡ ପଡେଇ ସେଗୁଡା।
ହଁ ସେଇଟା ପିଇଦେଲେ ଯେତିକି ଆମର ମାର୍କେଟର ମାନେ ଥଣ୍ଡା ଆସୁଛି ସବୁ ଥଣ୍ଡା କୁ ସେଇଟା କାଟିଦବ ମାନେ ଏ ଏତେ ସୁସ୍ୱାଦୁ ଲାଗେ ସେଇଟା ପୁରା ଜୀବନ ତୃପ୍ତି।
ଖ
ବୁଝିଲେ କି ନାଇଁ ଆପଣଙ୍କ ପୁଅ କେବେ ପୁରୀ ଯାଇଛି?
ହଁ ବଡ ପୁଅ ବର୍ଷରେ ପାଞ୍ଚ ଛଅଥର ଖଣ୍ଡେ ଯାଇଛି।
ଓହୋ ବଡ ପୁଅ ତ ତା ସାଙ୍ଗ ମାନଙ୍କ ସହିତ ପଳଉଥିବ ଯଦି ଘର ଲୋକ କିଏ ନଉନଥିବେ ସାଙ୍ଗମାନଙ୍କ ସହିତ ପଳଉଥିବ ନା।
ସେ ଟ୍ରେନରେ ପଳାନ୍ତି ତ ସେ ସାଙ୍ଗମାନେ ଅଛନ୍ତି ପଳାନ୍ତି ତାର ପୁରୀରେ ବି ସାଙ୍ଗ ଅଛନ୍ତି। ତାଙ୍କ ଘରେ ଯାଇକି ରହିଯାଆନ୍ତି।
ଓହୋ ଟ୍ରେନରେ ପୁରା ସେଇ ଆପଣଙ୍କ ଘର ପାଖ ଷ୍ଟେସନରୁୁ ବସନ୍ତି।
ବସନ୍ତି ପଉନଇି ପୁରୀରେ ଓହ୍ଲାନ୍ତି ତାଙ୍କ ସାଙ୍ଗ ଅଛି ଆଜିକି ନେଇଯାଆନ୍ତି ଆଉ
ଓହୋ କେତେ ସମୟ ଲାଗେ?
ତିନି ଘଣ୍ଟା ଖଣ୍ଡେ ଲାଗେ ଆଉ
ଓ ତିନିଘଣ୍ଟା ଖଣ୍ଡେ ଲାଗେ ଚଳିବ ଏଇ ମାନେ ଟ୍ରେନରେ ଘର ପାଖରେ ବସିଲେ ଯାଇକି ଜଗ ଘର ଦୁଆରେ ଓହ୍ଲେଇଲେ। କିଛି ଅସୁବିଧା ନାହିଁ ଆପଣ ବି ସେମିତି କରନ୍ତି ନା ଆପଣ ବସ ରେ ଆସନ୍ତି ନା ଏମିତି ଭୁବନେସ୍ୱର
ଆମେ ଟ୍ରେନ ଟ୍ରେନରେ ପଳଉ କେଜାଣି ଅଟ ଫଟ କରି ଘର ଭଡ଼ା
ହଁ ଅଟୋ ହରକା କରିକି ତାପରେ ସେଠି ପୁରା ପୁରୀ ସହର ବୁଲନ୍ତି ମାନେ ପ୍ରଥମେ ଜାଗା ଦର୍ଶନ କରନ୍ତି।
ହଁ ପ୍ରଥମେ ଜଗା ଦର୍ଶନ କରୁ ତାପରେ ଅନ୍ୟ ଆଡେ ବୁଲାବୁଲି କରୁ।
ଆଛା ଆଚ୍ଛା ସେଇ ପୁରୀରେ ମଧ୍ୟ ମାନେ ବଡ ଦାଣ୍ଡରେ ଆଜିକାଲି ମାନେ ଗରମ ଯୋଉ ହଉଛି ସେଥିପାଇଁ ଜଳ ଛତ୍ର ମାନ ହେଇଛି ଦେଖିଛନ୍ତି।
ହଁ ଜଳଛତ୍ର ଦିଆଯାଉଛି ଲୋକମାନଙ୍କୁ।
ମାନେ ହଁ ମାନେ ଶୀତ ଦିନ ହେରିକାରେ ବି ତ ଦିଅନ୍ତି।
ଏ ଖରା ଦିନରେ ଅଧିକ
ହଁ। କ୍ଷୀର ଖରା ଦିନରେ ଟିକେ ଅଧିକ ଦିଅନ୍ତି ହେଲେ ଶୀତ ଦିନରେ ମଧ୍ୟ ଦିଅନ୍ତି ଶୀତ ଦିନରେ ବି ମୁଁ ଦେଖିଛି। ଯେହେତୁ ପୁରୀରେ ଟିକେ ଗରମ ହୁଏ ଆଉ ଲୋକ ଥକି ଯାଆନ୍ତି ମନ୍ଦିରରେ ଛିଡା ହେଇକି ସେ ପୁରା ବଡଦାଣ୍ଡ ଯାକ ଜଳ ଛତ୍ର ହୁଏ ମାନେ କିଏ ବରଫ ପାଣି ଦିଅନ୍ତି କିଏ ଦହି ପାଣି ଦିଅନ୍ତି। କିଏ ମଧ୍ୟ ଲେମ୍ବୁ ପାଣି କରିକି ଦିଅନ୍ତି ଲେମ୍ବୁ ପାଣିରେ ଜଳଜିରା ହରିକା ପକେଇକି ଦିଅନ୍ତି। କିଏ ସାଧାପାଣି ବୋଟଲ ଦିଅନ୍ତି ବୁଝିଲେ କି ନାଇଁ। କିଏ କିଏ ସିଏ ସେ ଟଙ୍କ ତୋରାଣି କରିକି ଦିଅନ୍ତି ମୁଁ ସେଇଟା ଆପଣଙ୍କୁ କହୁଥିଲି ଆପଣ କେବେ ଜଳଛତ୍ର ଯଦି ପିଇଥିବେ ଆପଣ ଜାଣିଥିବେ ଟଙ୍କ ତୋରାଣି ମଧ୍ୟ ଲୋକ କରିକି ଦଉଛନ୍ତି ଅଳ୍ପ ଖର୍ଚ୍ଚ ନା।
ହଁ ଅଳ୍ପ ଖର୍ଚ୍ଚ।
ତୋରାଣୀ ନେଇ ଆସିଲେ ମାନେ ବଡ ଭା ତରେ ତୋରାଣୀ ନେଇ ଆସିଲେ ତୋରାଣୀ ରେ ହଉଛି ସବୁ ପ୍ରକାର ପତ୍ର ପକେଇ ଦେଲେ
ହଁ ଉ ସେଇଟା ଉଷ୍ଣ ଶାଳ ରେ ହୁଏ ନା ତୁରାଣି ଅରୁଆ ଚା ଅରୁଆ ପଖାଳ ହେଇଥିବ ତାରି ତୋରାଣ ଟା ହୁଏ।
ହଉ ଅରୁଆ ଚାଉଳ ହଉ କିଛି ଅସୁବିଧା ନାହିଁ ତ ଅରୁଆ ଚାଉଳ ଏମତି କେତେ ଟଙ୍କା କି ଜଳଛତ୍ର କରିବେ ହଉ ଯେ ସେମାନେ ଟିକେ ଆଉ ପଇସା ଖର୍ଚ୍ଚ କରିବେନି ଲୋକଙ୍କୁ ଦଉଛନ୍ତି ନିଜର ମଙ୍ଗଳ ହବ।
ଉଁ ହୁଁ।
ବୁଝିପାରିଲେ ତ? ଆଉ କଣ କୁହନ୍ତୁ ଆପଣ ସକାଳୁ କଣ କଣ ପାନୀୟ ସବୁ କରିଛନ୍ତି?
ଆଉ ସକାଳେ ଖାଇଥିଲୁ ଚା ଖାଇଲୁ ତାପରେ ରୁ ପିଠା। ତରକାରୀ ଖିଆ ହେଲା ଏବେ ଖିଆ ହବ ଭାତ ଆଉ।
ହଁ ଆପଣ ଆପଣଙ୍କ ପୁଅ କୁ ଆଜି କଣ କଣ ସବୁ ଖାଇବାକୁ ଦେଇଚନ୍ତି?
ପୁଅ ସକାଳୁ ଥଣ୍ଡା ପିଇବା ଚାହା ଖାଇବା ତାର କୁରକୁରି ଖାଇବା ତାର ସେଗୁଡା ଚାଲିଛି ଆଉ।
ହଁ ରସୁଣ ଖଟା ମଧ୍ୟ ହଉଛି ଖାଉଥିଲା ମୁଁ ଦେଖିଛି ବାହାରେ ବୁଲି ବୁଲିକି।
ତାର ସେଗୁଡାକ ଚାଲିଛି ତାର
ହଁ ଆଉ ଗୋଟେ ଛୋ ଆଉ ଗୋଟେ କଣ ସିଏ କହିଲା ଛୋଟ ଅମୁଲ ଟେ ବି ନେଇକି ଆସିଛି କଣ ଚାହା ପାଇଁ ନା ଏମିତି ଖାଇବ ବୋଲି?
ନାଇଁ ନାଇଁ ଚାହା ପାଇଁ ସେଟା ଆଣିଛି।
କାହିଁକି ତାକୁ କଣ ଏମିତି ଖାଇବାକୁ ଭଲ ଲାଗେନି ଅମୁଲ, ମୁଁ ତ ଛୋଟ ବେଳେ ଅମୁଲ କୁ ହାତରେ ଚା ଚାଟି ଚାଟି ଖାଉଥିଲି।
ହଁ ସେ ବି ଚା ସେଟା ତ ସେ ପୁରା ତାର ହେଟା ଇଏ।
ହଁ ମୁଁ ସେଇଆ ହିଁ କହିଲି କି ସେ ମାନେ ମାନେ ଚାଟି ଚାଟି କି ଖାଇବାର ସ୍ମୃ ଏ କିଛି ଅଲଗା ସେଇଟା ବହୁତ ହିଁ ଭଲ ଲାଗେ। ଆପଣ ଜାଣିଛନ୍ତି ଥରେ ମୁଁ ଏମିତି ବଡ ଦାଣ୍ଡରେ ଯା ମାନେ ବଡ଼ଦାଣ୍ଡରୁ ଏମିତି ବସ ରେ ଆମେ ଯାଇଥିଲୁ ସେ ଯୋଉ କୋଉଠି କହିଲେ ଆମର ଅ ସମୁଦ୍ର ରୁ ଟିକେ ପଛକୁ ଯାଇଥିଲୁ ସେଠି ବି ମାନେ ଜଳଛ ତ୍ର ଦଉଥିଲେ ସେଠି କଣ କର ଥିଲା ନା ଯୋଉ ନାଣ୍ଡି ବଗୁଲି ବି ପକେଇଥିଲେ ଯୋଉ ଛୋଟ ଛୋଟ ପକଉନାହାନ୍ତି ନା ଗୁ ବଗୁଲି ବି ପକେଇଥିଲେ ପାଣିରେ। ଆଉ ନାଣ୍ଡି ବଗୁଲି ଟା ପେଟ ପାଇଁ ବହୁତ ଥଣ୍ଡା ବୁଝିଲେ କି ନାଇଁ ସେଇଥିରେ ଏତେ ଦେଇଥିଲେ ମାନେ ଯିଏ ଦଉଥିଲା ତାର ବହୁତ ପଇସା ଅ ଛି ବୋଧେ ସେ ସବୁ ଏତେ ଦାମି ଦାମିକା ଜିନିଷ ସେଥିରେ ପାଣିରେ ପକେଇକି ଦଉଥିଲା। ଆଜ୍ଞା।
ହଁ ପକେଇକି ଦଉଛନ୍ତି ଲୋକମାନେ ଅଛନ୍ତି ଭ ଭଲ ଜିନିଷ ପକେଇକି ଦଉଛନ୍ତି।
ହଁ କାରଣ ବହୁତ ଯାତ୍ରୀ ଆସୁଛନ୍ତି ନା କୋଉ ଦୂର ଦୂରାନ୍ତରରୁୁ। ଆମେ ବି ମଧ୍ୟ ମାନେ ଯେମିତିକି ଆପଣ ବି ଭଦ୍ରକରୁ ଏଠିକି ଆସିଲେ ବି ହଉଛି କେତେ ଦୂରରୁ ଆସିକି ଜଣା ଲୋକ ପୁଣି ଇଏ କରୁଛି ନା ଯେତେଯାହେଲେ ବି ସେଥିପାଇଁ ଦିଅନ୍ତି ଆପଣ ତାହେଲେ ଜଳ ଛତ୍ରରେ ସବୁ ଚନ୍ତି ନା ପୁରୀରେ ଆପଣଙ୍କ ଭଦ୍ରକ ଆଡ଼େ ବି ଦଉଥିବେ ଜଳଛତ୍ର?
ହଁ ଆମର ରାମନବମୀ ରେ ବି ଦିଆଯାଏ ସବୁ। ଖାଇବା ପାଇବୁ ସବୁ ମାଗେଣାରେ।
ହଁ ରାମ ନବମୀ ତ ଆପଣଙ୍କ ଘରେ
ଭଦ୍ରକ ରାମନବମୀରେ ମାଗଣା ସବୁ। ଆମର ଏଇ ଯୋଉ ତରୁଭୁଜ ଖାଇବା ମାନେ ବରା ତରକାରୀ ପୋଡୁ ଦିଆହବ କୋଉଠି ଭାତ ଡାଲମା କରି ଦିଆହବ ମାନେ
ତାହେଲେ ମୁଁ ଆପଣଙ୍କୁ ଆଉ କେତେବେଳେ ଫ୍ରି ହେଇକି ମାନେ ଫାଙ୍କା ହେଇକି ଆପଣଙ୍କୁ କହିବେ ଆପଣ ମା ଆପଣ ଟିକେ ସେ ଭଦ୍ରକରେ ରାମ ନବମୀ କେମିତି ହୁଏ ଆଉ କାଳୀ ପୂଜା କେମିତି ହୁଏ ମତେ ଟିକେ କହିଦେବେ ଭଲସେ ହେଲା ହୋଉ ରଖିଲି।